ହ
ହୁଁ କଣ କରୁଛନ୍ତି।
ବସିଥିଲି ଆପଣ?
ଏଇ ଜଷ୍ଟ ସାଙ୍ଗେ ସାଙ୍ଗେ ଖାଇକି ଆସିଲୁ ଏଠି ଆଉ।
ଏକା ବସିଛନ୍ତି।
ହଁ ଏକଲା ହିଁ ବସଛୁ।
ଆଉ ଏବେ ତ ରଜ ଯାଇଛି କେମିତି ପାଳନ ହେଲା ଆପଣଙ୍କ ଗ୍ରାମରେ ରଜ।
ହଁ ଆମ ଗାଁ ରେ ବଡ ଧୁମଧାମ ରେ ପଳନ ହେଇଛି।
କିପରି?
ହଁ ଦୋଳି ଫୋଳି ସବୁ ହେଇଥିଲା ଆଉ ମହୋତ୍ସବ ବି ହେଇଥିଲା।
ହୁ ହୁଁ। କି ମାନେ ସଜାସଜି ଆଜି ସବୁ ଭଲ।
ହଁ ସବୁ ତ ସଜାସଜି ହେଇଛି ଆଖପାଖ ଗାଁରେ ବି ହେଇଥିଲା ଲାଗିକି ଥିଲା ଗାଁଠି
ହୁଁ ଆଉ ଆମ ଗାଁରେ ତ ପୁରା ବଢିଆ ସେ ରଜ ହଉଛି ମାସେ ଆଗରୁ ଆମ ଗାଁରେ ପ୍ରସ୍ତୁତି କରାଯାଏ ରଜ ମହର୍ସ ପାଇଁ
ହୁଁ ହୁଁ ଆମର ତ ସେଇ ହବ।
ମାସେ ଆଗରୁ ଜଙ୍ଗଲକୁ ଯାଇ କାଠ ହାଣି ଆଣି ରଖି ଶୁଖାଯାଏ ଭୋଜି ପାଇଁ ଏବଂ ତାପରେ ପରେ ପୁଏ ଆମର ରଜମସ ପାଇଁ ବାଉଁଶ ଚକଲି ଦୋଳି ପାଇଁ ସବୁ ବିଭିନ୍ନ ପ୍ରକାର ଦୋଳି ପାଇଁ। ସବୁ ଲାଗେ ତାପରେ ଏଠୁ ଆମେ ଏମିତି କରିକି ମାସେ ଆଗରୁ ଆମ ସବୁ ଯୁବକ ଦଳ ସଂଗଠିତ ହୋଇ କରନ୍ତି ରଜ ମହୋତ୍ସବ ରଜ ମହୋତ୍ସବ ତିନି ଦିନ ଧରି ହୋଇଥାଏ ଆଉ ଏଠି ଭଲ ଆମ ଓଡ଼ିଶାର ଏକ ସଂସ୍କୃତି ଗୌରବ। ତାପରେ ମତ୍ସ୍ୟବରେ ବହୁତ ପାଟି ସ୍ପେଟ କରାଯାଏ। ଆଉ ସେଠି ପୁଚି ଖେଳ। ଯେମିତି ଝିଅ ପିଲା ମଙ୍କ ଯେତେକ ଖେଳ ଅଛି ସବୁ ଖେଳାଯାଏ। ଏମିତିକ ଆମର ରଜମାସ ପଶୁ ପାଳନ କରାଯାଏ। ଆମ ଗ ଶିବ ମନ୍ଦିରରେ ପଚୁଟି ପାଳନ କରାଯାଏ।
ଆଚ୍ଛା। ଆଉ ସବୁ ମାନେ ଭୋଜି ଭାତ ସବୁ ହୁଏ ନାହି ଟାଇମରେ
ହଁ ବୋଜିବା ତ ହୁଏ। ଫାଷ୍ଟ ରଜ ଦିନ ଆମର ଆଠଟା କମ୍ପିଟିସନ୍ ହୁଏ ରାତି ପର୍ଯ୍ୟନ୍ତ ଚାରିଟାରୁ ଆରମ୍ଭ ହୁଏ ଦିନସାରା ପିଲାମାନେ ବୁଲନ୍ତି ଖେଳନ୍ତି ସେଠି କବାଡ଼ି ଖେଳ କ୍ରିକେଟ୍ ଖେଳ ସବୁ ହୁଏ ରାତିରେ ଚଟ ପାଟା ବେଳ ଆରମ୍ଭ ହୁଏ ଆଠଟି କମ୍ପିଟିସନ୍ ହୁଏ ଦିନକୁ ଆ ଚବିଶଟି କମ୍ପିଟିସନ୍ କରାଯାଏ।
ଆଚ୍ଛା।
ବିସ୍ କମ୍ପିଟିସନେ ଫା ଫାଷ୍ଟଣ୍ଡ ଥାର୍ଡ଼ ଲାଷ୍ଟ ଯନ ଦିଆଯାଏ।
ଓ ହୋ।
ତାପରେ ଲଷ୍ଟ ରଜ ଦିନ ଦେଲା ପରେ ମଝି ରଜ ଦିନ ଆମର ବହୁତ କମ୍ପିଟିସନ ଥାଏ ମଝି ରଜ ଦିନ ବି ଆମର ରଜ ସଂକ୍ରାନ୍ତି। ବେଶ ଭଲ ବପାର ସେ ସେିନାଇ ପାଳନ କରାଯାଏ ସେଦିନ କବାଡ଼ି ଖେଳ ହୁଏ। କବାଡ଼ିରେ କରାଯାଏ କବାଡ଼ି ଖେଳ କରାଯାଏ ତାପରେ ଏଠୁ ସେକେଣ୍ଡ ରଜ ଦିନ ଆମର କରାଯାଏ କଣ କହିଲେ ସେକେଣ୍ଡ ରଜିନ ଭୋଜିଭାତ୍ରର ଆୟୋଜନ ହୋଇଥାଏ ସେକେଣ୍ଡ ରଜ ଦିନ ବି ଖାଆନ୍ତି। ଯୋଉମାନେ ପାର୍ଟିସିପେଟ କରୁଛନ୍ତି। ତାଙ୍କ ପାଇଁ କଦଳୀ ଆଉ ଧରକାର ଯେଉଁମାନେ କବାଡ଼ି ଖେଳୁଛନ୍ତି କାହା ଆଣ୍ଠୁ ଛିଡ଼ିଗଲା ଏନର୍ଜି ଡ୍ରିଙ୍କ ସହିତ ଗ୍ଲୁକୋଜ ମେଡ଼ିସିନ ଫାଷ୍ଟ ଏଡ଼୍ ବକ୍ସ ଥୁଆ ହୋଇଇଥାଏ ଆମର ଗୋଟେ ଏକ ଆମ ଗ୍ରାମରେ ଏ ଆଖପାଖ ଗ୍ରାମ ଅଞ୍ଚଳ ଅପେକ୍ଷା ବହୁତ ଭଲ ଭାବ ର ପାଳନ କରାଯ ବତ ଲୋକ ଆସନ୍ତି ଦେଖିବା।
ଆଚ୍ଛା।
ତାପରେ ଏଠୁ ଲାଷ୍ଟ ଶେଷର ଦିନ ଟୋକା ମାନେ ପୁରା ଭଲସେ ଭଲସେ ମାନେ ବୁଲନ୍ତି ତାପରେ ଏଠୁ ଆମର ଲାଷ୍ଟ ପ୍ରାଇଜ ସାରି ମାନେ ହୁଏ ଯେଉମାନେ ଦଶମ ଯେଉଁ ଦଶମ ପରୀକ୍ଷାରେ। ମାେଟ୍ରିକ୍ ପରୀକ୍ଷାରେ ଭଲ ମାର୍କ ରଖିଥାନ୍ତି। ତା ତା ତା ସମ୍ମାନିତ କରାଯାଏ।
ହୁଁ।
ତାପରେ ଏଠୁ ଆମର ଯିଏ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ମାର୍କ ରଖେ ତାଙ୍କୁ ବି ସମ୍ମାନିତ କରାଯାଏ ଆଉ ପାର୍ଟିସିପେଣ୍ଟ ମାନଙ୍କୁ ବ୍ରାଇଜ୍ ଦିଆଯାଏ। ପ୍ରାୟ ଦେଇ ଭୋଜନର ଖାଇ ନିଜର ନିଜ ଘରକୁ ଯାଆନ୍ତି। ଘରୁ ଯାଆନ୍ତି ତା ପରଦିନ ଆସି ସବୁ ଯୁବକ ଦଳ ମହୋତ୍ସବଟିକୁ ଯେ ପରିସା ଦେଇାଇଥିଲେ ତାକୁ ଖୋଲିକି ତାଙ୍କ କ୍ଲବ ଘରେ ରଖନ୍ତି।
ହୁଁ।
ଯୋଉ ରଖିଲା ପରେଠୁ ପୁନର୍ବାର ତା ପରଦିନ କରନ୍ତିୁ ତାପରେ ଆମ ଗାଁରେ ତା ଅଯ ଦି ତିନି ଦିନ ପରେ ଆସେ ଶରଣ ଶ୍ରୀକ୍ଷେତ୍ର ଶିବ ପ୍ରବଧିକ ବାହାଘର ଶରଣ ଶ୍ରୀକ୍ଷେତ୍ର ଦିନରେ ଆମ ଗାଁରେ ସକାଳୁ ଉଠି ସଜାସୁଜି କରି ଟେଣ୍ଟ ଟେଣ୍ଟ ମାଇକ୍ ଲଗାଇ ରାତି ପର୍ଯ୍ୟନ୍ତ ବଜା ଯେଉଁ ଦିନ ସାଢ଼େ ଗଟଟା ବାରଟା ପର୍ଯ୍ୟନ୍ତ ପନିପରିବା କାଟି ବଜାନ୍ତି ଯ କାଦେଇ ପାଦେଇ ଆସି ବର୍କ୍ସୋଡ଼ କରି ଗ୍ରାମ ସାରା ଠାକୁରଙ୍କୁ ପାଲିଙ୍କିରେ ଭ୍ରମଣ କରାଯାଏ ଶିବ ବାପ୍ନ୍ତିୀକୁ ତାପରେ ଏପଟେ ବାହାଘର ଚାଲ ରହିଥାଏ ଚାଲ ରହିିଲ ତା ପରେରେ ଏଠୁ ଆସି ବାହାଘର ହୋଇଥାଏ ବାହାଘର ହେଲା ପରେରେ ବାହାଘର ବା ଗ୍ରାମ ସାରା ନାଚି ନାଚି ମାନେ ଯେମିତି ବାହାଘର ଯେମିତି ପୁରା ହୁଏ ସେପଳି ହୁଏ ସବୁସ୍ତେ ନାଚନ୍ତି ବରଯାତ୍ରୀ ହୁଏ ସବୁ କରାଯାଏ ତାପରେ ଆସିକି ଏଠି ଆମର ଏଠି ଭୋଜନ ଆୟୋଜନ କରାଯାଇଥାଏ ଭୋଜନ ଖାଆନ୍ତି ଆଉ ଲୋକ ନିଜ ନିଜ ଘରକୁ ଯାଆନ୍ତି।
ଆଚ୍ଛା।
ଆପଣଙ୍କ ଗ୍ରାମରେ ସାଧାରଣ ଶ୍ରୀ୍ଷେତ୍ର କିପରି ପାଳନ କରାଯାଉଛି?
ହଁ ଆମ ଆମ ଗାଁରେ ତ ଏବେ ଶିବ ମନ୍ଦିର ତ ହେଇନି ପ୍ରତିଷ୍ଠା ହବ ଆଉ ଦିଇ ତିନି ବର୍ଷ ଲାଗିବ କାମ ଚାଲିଛି ତ ଆମ ଗାଁ ପାଖରେ ଗାଁରେ ହୁଏ।
କିପରି ଭଏ
ହଁ ସେମିତି ତ ଯେମିତି ଆମର ତ ଗାଁ ସାରାସଜୁରା ନାହିଁ ଆମେ ତ ସେଆଡେ ବୁଲି ଯାଉନୁ ସେମିତିରେ ବି ତ ଯେତିକି ବି ଦେଖିଛୁ ତ ସେମିତି ଠାକୁରଙ୍କ ବାହାଘର ଯେମିତି ହୁଏ ସେମିତି ହେଇସାରିକି ଠାକୁରଙ୍କ ଗାଁ ବୁଲାନ୍ତି।
ହୁଁ।
ଆଉ ସବୁ ତ କୀର୍ତ୍ତନ ନେଇକି ଯାଆନ୍ତି ସେଇଆଟା ବୁଲିବା ପାଇଁ।
ଆମର ଅଳ୍ପ ଅଳ୍ପ କୀର୍ତ୍ତନଆ କ୍ରିତୋନିଆ ଗାଧି ଆରଠୁ ସେଦିନ ଯଦି କରନ୍ତି ଏମିତି ବହୁତ କିଛି କରନ୍ତି।
ହଁ।
ତାପରେ ଏଠୁ ତାପରେ ଏମିତି କରାଯାଏ କରା କରି ଆଉ ଆଉ କଣ କଣ ପାଳଣ କରିଥାଏ।
କଣ କହିଲେ?
ଆଉ କଣ କଣ ପର୍ବ ପାଳନ କରାଯାଏ?
ହଁ ଏବେ ତ ରଥଯାତ୍ରା ଆସୁଛି ଆଉ
ରଥଯାତ୍ରା ଆପଣଙ୍କର ରଥ କରାଗଲା ରଥ କରାଗଲାଣି।
ହଁ କାମ ଚାଲିଛି।
ଆମ ଗ୍ରାମରେ ମତେ ଲାଗୁଛି ସବୁଠୁ ଅଲଗା ରେ ହୁଏ ମାନେ ଆମ ଗାଁରେ ଦି ଦଳ ରଥ କରନ୍ତି। ଯୋଉ ଯୋଉଁ ମାନ ରଥ ରଥ କରନ୍ତିୁ ତାଙ୍କୁ ଠାକୁର ସପନ ଆସେ। ଜଙ୍ଗଲକୁ ଯି ଭୁଜ ଗଛରେ ଏ ପକ୍ଷୀ ନଥି ଦେଖିବେ କୌଣସି ପକ୍ଷୀ ସେଇ ଗଛ ତାକୁ ସେ ଆକାଶେ ଗଛଟିକୁ ହାଣି ହାଣି ସେ ତାର ରଥ ପ୍ରସ୍ତୁତ କରାଯାଏ। ରଥ ପ୍ରସ୍ତୁତ କରାଗଲା ପରେ ଏଠୁ ରଥର ଯେତେକ ସବୁ ମାନେ ତାର ସବୁ ଜିନିଷ ମାନେ ଲଗା ସଜାସଜି କରାଯାଏ।
ହୁଁ।
ସଜାସଜି ଗଲା ପରେ ତାଙ୍କୁ ନେଇକି ଗୋଟେ ରଥକୁ ରଖାଯାଏ ରଥଯାତ୍ରା। ସେଦିନ ଆମେ ଦୁଇ ଦିନ ଦୁଇଟାରେ ବାହାରି ପଡ଼ୁ ରଥ ଟାଣିବା ପାଇଁ ରଥ ଟାଣିଗଲୁ ରଥ ଟାଣିବୁ ରଥ ଟାଣିଲା ପରେ ରଥ ଟାଣିକି ନେଇକି ରଥ ଠାକୁରଙ୍କ ମାଉସୀ ମା ଘରେ ରଖିବୁ ମାଉସୀ ମା ତାଙ୍କ ଘରେ ରଖି ଆସିବୁ ଆସିଲା ପରେ ଭୋଜନ ଅର୍ପଣ କରି ଘରକୁ ଆସିବୁ ପୁଣି ସାତ ଦିନ କିମ୍ବା ଚଉଦ ଦିନ ପରେ ପୁଣି ଯାଇକି ବାହୁଡ଼ା ଯେଉଁ ବାହୁଡ଼ା ଦିନ ଠାକୁରଙ୍କୁ ବାହୁଡ଼ା ଧରିକି ଆସିବୁ ଆସିକି ପୁଣି ଘରେ ତାଙ୍କୁ ଆଣିକି ତା ଘରେ ପ୍ରବେଶ କରେଇବୁ ଲକ୍ଷ୍ମୀ ମା ତ ତାଙ୍କୁ ମନା ରଖିଯାଏ ପୁରେଇନଥିଲେ ଘରେ ସେତେ ଦିନ ଧରି ତା ମାଉସୀ ମା ଘରେ ରହିଥିଲେ ପିଠାପଣା ଖାଇଥିଲେ ବୋଲି ତା ଠାକୁର ଭଗବାନ ତାଙ୍କୁ ରସଗୋଲା ଦେଇକି ପ୍ରସନ୍ନ କରିଥିଲେ। ଏଇଟା ହେଲା ଆମ ସଂସ୍କୃତ ପ୍ରତି ଆମ ଗାଁରେ ବି ଏପରି ନୁହଁ ରଥଯାତ୍ରା ଚଉଦ ଦିନ ପରେ ପୁଣି ଗ୍ରାମ ସାରା ଭ୍ରମଣ କରାଯାଏ ରଥକୁ ରଥକୁ ଆଣି ପୁଣି ଯେଇ ଯୋଉଠି ରଖାଯାଇଥିଲା ସେଭଳି ରଖି ରଥକୁ ଆମେ ଗୋଟେ ଆମର ମନର ଭ୍ରମ ଥାଏ କି ରଥ ଦୌଡ଼ି ଆଣିଲେ। ରଥ ଦୌଡି ଆଣିଲେ କୁଆଡେ ଭଲ ଵା ବିଦ୍ୟା ହୁଏ ଆମେ ରଥ ଦୌଡି ଆଣୁ ରଥରୁ ଖୁଲିକି କିପରି ଆମର ଭଲ ବିଦ୍ୟା ହେବା ଆମେ ରଥ ଦୌଡି ଉପରେ ଆମର ଅଧିକ ଲକ୍ଷ୍ୟ କୋଉ ଲୋକ ନଚିଡୁ ଆମେ ରଥ ଦୌଡି ଦିଖଣ୍ଡ ନେଇକି ରଖିବୁ ବ୍ୟାଗ ଭିତରେ ଏମତି ବି କରେ। ଏମିତି ହୁଏ ଆମର ରଥଯାତ୍ରା।
ଆଚ୍ଛା।
ବେଶ ବଢିଆ ଭାବରେ ଆମ ରଥଯାତ୍ରା ପାଳନ କରାଯାଏ।
ଓହୋ ଆଉ ଏ ବର୍ଷ ପୁରୀ ଯିବାର କିଛି ପ୍ଲାନିଂ ଅଛି ନା ନା ନାହିଁ।
ନାହିଁ ନାହିଁ। ପୁରୀ ତ ପ୍ରସିଦ୍ଧ ଜଗନ୍ନାଥ ତ ଧାମ ଚାରିଧାମ
ହଁ।
ଓଡ଼ିଆ କୁ ଯଦି ସେ ଚିହ୍ନି ପରା ଜଗନ୍ନାଥଙ୍କ ନାମରେ
ହୁଁ।
ଆଉ ରଥ ପୂର୍ଣ୍ଣି ଦିନ ଦୁଇଥର ଭୋଜନ ଦିଆଯାଏ ପ୍ରଥମ ଦିନ ଯୋଉଦିନ ଆମେ ରଥ ଫାଷ୍ଟ ଦିନ ଟାଣିଥାଉ ସେଦିନ ଓ ତା ପର ଦିନଟା ସାତ ସାତ ଦିନି ପରେ ଠାକୁର ଫେରନ୍ତି କଣ ନିଜ ଘରକୁ ମାଉସୀ ମା ଘରୁ ସେଇଥିଲାଇଁ ଆମ ମାନେ ଦି ଦଳ କରନ୍ତି ଯୋଉପଟ ଅଧିକ ଲୋକ ଆମେ ସେଇ ଦଳକୁ ଯାଉ
ଆଚ୍ଛା।
ରଥ ଶୀଘ୍ର ଟାଣିକି ଯାଇକି କି ଭୋଜନ ଅର୍ପଣ କରି ଘରକୁ ଯିବୁ ଲକ୍ଷ୍ୟ ଥାଏ ଦୌଡ଼ି ଉପରି ରଥ ଟାଣିବୁ ଦୌଡ଼ି ସଂଗ୍ରହ କରି ଯୋଉ ରଖିଥିବୁ ଘର ପାଖ ଲେ ଦୌଡିକୁ ଦେଇଦ ଫୁଣି ରଥ କତିକି ଧାଇଁବୁ ଏମିତି ହଁ ରଥଯାତ୍ରା। ହଉ ଆପଣଙ୍କ ଆପଣ କେମିତି କୁହନ୍ତୁ କଣ ରଥଯାତ୍ରା ପାଳନ କରାଯାଏ।
ଆମ ଗାଁରେ ତ ସେମିତି ବେଶୀ ବଡ କି ତ ହୁଏନି ଯେମିତି ବି ହୁଏ କହିବାକୁ ଗଲେ ରଥ ତ ସେମିତି
ଠାକୁର ହବ ଆସନ୍ତି ରଥ ଛୋଟ ବଡ ଯାହା ହେଉଛି ଆଉ
ନା ନା ନା ଆମର ଏତେ ବଡ କିି ଧୁମଧାମ ରେ ବେଶୀ ହୁଏନିଷ୍ଟ ସେମିତି ନର୍ମାଲରେ ହୁଏ। ତ ସେମିତି ସେଥିରେ ବି କାଠ ବାଠ ତ ଆଣିକି ଏବେ ତ କାମ ଚାଲିଛି ସରିନି ସରିବା ଉପରେ ହବ ସେ ଚକ ଫକ ବନେଇ ସାରିଲେଣି
ଆ ଆରେ ଏକ ମାସ ବି ବାକି ଅଛି।
କଣ?
ଆହୁରି ଏକ ମାସ ବି ବାକିି ଅଛି
ହୁଁ।
ହଁ।
ଆଉ ତ ଏବେ ତ ଆମର କାମ ଚାଲିଛି ସେମିତି ଉପର ସାହିରେ ବି ଚାଲିଛି ତଳ ସାହିରେ ବି ଚାଲିଛି।
ଦୁଇଟି ରଥ ଆପଣଙ୍କ ଗ୍ରାମରେ ବି କରାଯାଏ।
ହୁଁ।
ଖାଲି ବଡ କି ହୁଏ ତ ଉପର ସାଇ ରେ ଆଉ।
ଓହୋ ହଉ ଆପଣଙ୍କର କଣ କାମଥିବ ଯାଆନ୍ତୁ। ମୋର ଟିକେ ବି କାମ ଅଛି। ହଉ ରଖ ଅଛି
ହଉ